କୁହନ୍ତୁ, ଏଇ ବନ୍ଧୁ ଟିକେ ବୁଲୁଚୁ ଆଉ ଆପଣ କଣ କରିୁଛନ୍ତି?
ମୁଁ ଏଇ ବୁଲୁଥିଲି ଆଉ।
ଆଚ୍ଛା ବନ୍ଧୁ ମୋର କହିବା କଥା ଯେ ଆପଣ ଆଜି
ବୋଲ ବନ୍ଧୁ।
ଦେହ ମୋର ଭଲ ଅଛି ବନ୍ଧୁ, ଆପଣଙ୍କର କେମିତି ଅଛି ବନ୍ଧୁ କହିଲେ?
ମୋରେ ତ ଭଲ ଅଛି, ଆଉ ଆପଣଙ୍କ ପରିବାରଙ୍କର?
ପରିବାରଙ୍କ ସମସ୍ତିଙ୍କ ଦେହ ଭଲ ଅଛି। ମହାପ୍ରଭୁ ଜଗନ୍ନାଥଙ୍କ ଦ୍ଵାରା।
ଆଞା ଆଜ୍ଞା ଆଜ୍ଞା।
ଆପଣଙ୍କ ପରିବାର କିପରି ଅଛନ୍ତି?
ମୋ ପରିବାର ମଧ୍ୟ ସମସ୍ତେ ଭଲରେ ଅଛନ୍ତି।
ଆଚ୍ଛା। ମୁଁ କହିବାକୁ ଚାହୁଁଚି ଯେ, ବନ୍ଧୁ ଯେ ଆପଣ କେବେ ପଣା ବା ସରବତ ତିଆରି କରିଚନ୍ତି ଘରେ।
ଆଜ୍ଞା ବନ୍ଧୁ, ଆପଣ ଆମର ତ ଜାଣିଥିବେ ଆମର ଖରାଦିନେ ମାନେ ଆମ ଓଡିଶାରେ ପ୍ରାୟ ସ ସମସ୍ତଙ୍କ ଘରେ ପଣା ତିଆରି ହଉଚି। ଆଉ ଏବେ ବି ମଧ୍ୟ ଗ୍ରୀଷ୍ମର ପ୍ରଭାବ ଯାଇନି, ଏବେ ମଧ୍ୟ କିଛି ଦିନ ହବ ଆମ ଘରେ ପଣା ତିଆରି ହେଇଥିଲା।
ଆଚ୍ଛା, ସେ ଯୋଉ ପଣା ତିଆରି ହେଇଥିଲା ବନ୍ଧୁ ଉ କେଉଁ କେଉଁ ଜିନିଷ ଦ୍ଵାରା, ବା କେଉଁ କେଉଁ ଉଁ ଖାଦ୍ୟ ଦ୍ଵାରା ପ୍ରସ୍ତୁତି ହୋଉଚି। ପଣା ଦୟାକରି ମତେ ଟିକେ ସଂକ୍ଷିପ୍ତରେ ବୁଝେଇବେ।
ଦେଖନ୍ତୁ ଆପଣଙ୍କୁ ଯଦି ପଣା ତିଆରି କରିବାର ଅଛି ପ୍ରଥମେ ତ ଆବଶ୍ୟକ ହବ ବେଲ ଯାହା ଓଡିଶାର ସବୁ ଜାଗାରେ ମିଳିପାରିବ, ଓଡିଶାରେ ବାହା ମଧ୍ୟ ମିଳିପାରିବ ଯଉ ଆପଣ ଯୋଉଠି ରହୁଥିବେ ସବୁ ଜାଗାରେ ମିଳୁ ଉପଲବ୍ଧ ଅଛି ବେଲ ତାପରେ ଆପଣ ଦହି କି ଆପଣ ଯଦି ଦ ଦହି ଖାଉନଥିବେ ସେ ସେବନ କରୁନଥିବେ ତାହେଲେ ଆପଣ ପାଣି ମଧ୍ୟ ବ୍ୟବହାର କରିପାରିବେ, କିନ୍ତୁ ଦହି ସହିତ ପାଣି ମଧ୍ୟ ଦେବେ ତାପରେ ଅଙ୍ଗୁରୁ, କଦଳୀ, ସେଉ
ଆପଣ ଡାଳିମ୍ବ ମଧ୍ୟ ପକେଇ ପାରିବେ ଏଦି ସବୁ ଫଳ ଆପଣ ତା ଦେହରେ ବ୍ୟବହାର କରିପାରିବେ।
ଆଚ୍ଛା ଆଚ୍ଛା ବନ୍ଧୁ ମୋ କଥା ଶୁଣନ୍ତୁ ଟିକେ ଆପଣ ଯୋଉ କହିଲେ ବେଲ ଉ ଉ ସବୁ ସବୁ ଜାଗାରେ ବେଲ ଉପଲବ୍ଧ ରହିବ। କାରଣ ବେଲ ଟା କେଉଁଠୁ ଆସେ ଆପଣ ମତେ ବୁଝେଇଲେଣି। ବେଲ ଟା ଏକ କଣ ଫଳ ନା ଅନ୍ୟ ଏକ ହଁ କେଉଁ ପଦାର୍ଥ ଯାହାକୁ ଚାରିଆଡ଼େ ମିଳିବ, ଏଇଟା ଟିକେ ବୁଝେଇଥିଲେ ମୁଁ ବହୁତ ଖୁସି ହୁଅନ୍ତି ବନ୍ଧୁ।
ଦେଖନ୍ତୁ ବେଲ ଏକ ଫଳ ହେଲା ଯାହାକି ଗ୍ରୀଷ୍ମ ଋତୁରେ ହୁଏ। ତେଣୁ ଆମର ଗ୍ରୀଷ୍ମ ଋତୁରେ ଯେତେବେଳେ ବି ହୁଏ ଫଳଟି ସେତେବେଳେ ସମସ୍ତେ ନି ନିଜ ବାଡ଼ିରୁ ତୋଳି କିମ୍ବା ବାହାରୁ କିଣି ଆଣି ମଧ୍ୟ ପଣା ତିଆରି କରନ୍ତି। ବେଲ କୁହନ୍ତୁ।
ମୋର କହିବାର କଥା ବନ୍ଧୁ ଉ ଉ ବେଲଟି ଯୋଉ ଆସେ ବେଲ ତା ସହିତ ମୁଁ ବନ୍ଧୁ ଯେତିକି ତିଆରି କରିଛି ସରବତ ବା ପଣା ପ୍ରଥମେ ବେଲ, ବେଲ ସହିତ ଆପଣ ଯେମିତି କହିଲେ ଦହି ଆପଣ ଯଦି ଖାଉଥିବେ ପକାଇବେ ନା ନହଲେ ନାହିଁ ସେହିପରିକି ଦହି ନଥିଲେ ଥଣ୍ଡା ପାଣି, ଦହି, କଦଳୀ ହୁଁ ଆମର ନଡ଼ିଆ। ଚେରି ଚିନି ଏହିପରି କେତେକ ପଦାର୍ଥକୁ ବା କେତେକ ଜିନିଷକୁ ନେଇ ସରବତ ତିଆରି ହୁଏ। ଏହାକୁ ବନ୍ଧୁ ପିଇବା ମାତ୍ରେ ବନ୍ଧୁ ଭୋକ ମିଟିଯାଏ। ଯେପରିକି କି ମନକୁ ଏକ ଆନନ୍ଦ ମିଳେ। ଯାହା ଦ୍ଵାରା ଆମ ମନ ବି ବହୁତ ଭଲ ରୁହେ। ଶରୀର ପ୍ରତି ସରବତ ବା ପଣା ଶରୀର ପ୍ରତି ସୁସ୍ଥ ଜିନିଷ।
ଆଜ୍ଞା ବନ୍ଧୁ ଶୁଣନ୍ତୁ, ପଣା ତ ଆପଣ ଜାଣିଥିବେ ସବୁ ଆ ପଣା ଆପଣଙ୍କୁ ସବୁ ଜାଗାରେ ମିଳିପାରେ ନ ମିଳିପାରେ। କିନ୍ତୁ ଗ୍ରୀଷ୍ମ ଋତୁ ମାନେ ଆପଣଙ୍କୁ ଲସି ସବୁ ଜାଗାରେ ମିଳିପାରିବ। ଯାହା ପ୍ରତ୍ୟେକ ଆପଣ ଯୋଉ ମା ବଜାରକୁ ଯିବେ ସବୁଠି ଗୋଟଏ ଲସି ର ଦୋକାନ ଯାହା ହେଲେ ଆପଣ ପାଇବେ। ତାହା ମଧ୍ୟ ବର୍ଷା ଗ୍ରୀଷ୍ମ ଋତୁରେ ଭଲ ବେପାର ହୁଏ।
ଆଚ୍ଛା ବନ୍ଧୁ ମୋର କହିବା କଥା ହେଉଛି ଯେ ଯେତେବେଳେ ଉଁ ପଣା ପିଇବେ ପିଇବାକୁ ଯାଉଥିବା, ଯାଉିଥିବେ ବା। ପଣା ପିଇବାକୁ ଆପଣ ଇଛୁକ ଥିବେ, ଯେତେବେଳେ ତମ ଚତୁର୍ପାର୍ଶ୍ୱରେ ବା ତମ ଆଗରେ ଏକ ପଣା ଦୋକାନ ବା ସରବତ ଦୋକାନ ଦେଖିଲେ ଆପଣଙ୍କ ମନରେ କିପରି ଜିଜ୍ଞାସା ଉଠେ ଯେ ଏଇ ପଣାକୁ ମୁଁ ପିଇଲେ ମୁଁ ବହୁତ ଖୁସିରେ ରହିବି ଏବଂ ମୋତେ ଭୋକ କରୁଥିବା ଦ୍ଵାରା ମୁଁ ପଣାକୁ ସେବନ କରିପାରିବି। ଆପଣଙ୍କ ଆଗରେ ଏକ ପଣା ଦୋକାନ ବା ସରବତ ଦୋକାନ ଦେଖିଲେ ଆପଣଙ୍କ ମନ କିପରି ଏ ଖୁସି କିପରି ହୁଁ ହୁଁ ଖୁସି ହୁଏ ସେଇଟା ଟିକେ ବର୍ଣ୍ଣନା କରନ୍ତୁ।
ଦେଖନ୍ତୁ ବନ୍ଧୁ ଆପଣ ଯେତେବେଳେ ବି ଗ୍ରୀଷ୍ମ ଋତୁ କିମ୍ବା ଖରା ହେଉଥିବା ସମୟରେ। ବାହାରକୁ ଯାଇଥାନ୍ତି ଆପଣଙ୍କ ଦେହରୁ ଅ ସୂର୍ଯ୍ୟ କିଛି ମାନେ ଜଳ ଅଂଶ ନେଇଯାଏ। ଯାହା ଫଳରେ ଆପଣଙ୍କୁ ମଧ୍ୟରୁ ଦେହରୁ ମଧ୍ୟ ଝାଳ ବାହାରେ ଅଧିକ ଗରମ ହବା ପରେ ଆପଣଙ୍କୁ ମୁଣ୍ଡ କିଛି ଖ ତ ମାନେ ଖରା ପଶି ଆପଣଙ୍କୁ କିଛି ଭଲ ଲାଗେ ନାହିଁ, ତତଲା ଲାଗେ। ସବୁ ଆପଣ ଦେ ମୁଣ୍ଡରେ ହାତ ମାରିଥିବେ ତାତି ଯାଇଥିବ ଇଏ ହେଇଥିବ କିନ୍ତୁ ସର୍ବତ ସେଇ ସମୟରେ ଆପଣଙ୍କୁ କିଛି ଶକ୍ତି ଦରକାର ଯାହା ଆପଣ ଖାଇବା ଜିନିଷ କିମ୍ବା ଥଣ୍ଡା ଜାତୀୟ ଖାଦ୍ୟ ଖାଇଲେ ଆପଣଙ୍କ ମନକୁ ଆଉ ଏତେ ଗରମରୁୁ ସହି ଆପଣ ଯେତେବେଳେ ଏଇ ବାହାରକୁ ଆସୁଛନ୍ତି। ଖରାରୁୁ ଆସୁଛନ୍ତି ଛା ଛାଇ ଜାଗାକୁ। ସେତେବେଳେ ଆପଣଙ୍କ ମନକୁ ଶାନ୍ତି ମିଳିବ। ଆପଣ ଜାଣିଥିବେ ସେତେ ଅଧିକ ଖରାରୁ ଯେତେବେଳେ ଆପଣ ଗୋଟେ ଥଣ୍ଡା ଜାତୀୟ ଖାଦ୍ୟ ଖାଇବେ ସେତେବେଳକୁ ଆପଣଙ୍କ ମନକୁ ଶାନ୍ତି ମିଳିବ। ତା ସହିତ ଆପଣ ଯୋଉ ମୁଁ ଯୋଉ କହିଥିଲି ପଣାରେ ଅଙ୍ଗୁରୁ, ସେଉ, କଦଳୀ, ଡାଳିମ୍ବ, ନଡିଆ, ଇତ୍ୟାଦି ବି ରହୁଛି ତାହା ମଧ୍ୟ ଆପଣଙ୍କ ଦେହକୁ ବହୁତ ସାରା ଶକ୍ତି ଯୋଗେଇଥାଏ ଶ୍ୱେତ ସାର ସ୍ନେହ ସାର ଇତ୍ୟାଦି ସବୁ ପ୍ରାୟ ମିଳିଯାଇଥାଏ। ସବୁ ତ ମିଳେ ନାହିଁ ପ୍ରାୟ ଜିନିଷ ମିଳିଯାଇଥାଏ ସ୍ନେହ ସାର ଶ୍ୱେତ ସାର ମଧ୍ୟ ମିଳିଥାଏ। ପଣାରେ ଯୋଉ ଆ ସାମଗ୍ରୀ ସବୁ ବ୍ୟବହୃତ ହେଇଥାଏ। ତା ମଧ୍ୟରେ ଆପଣଙ୍କୁ ସ୍ନେହସାର ଶ୍ୱେତସାର ଇତ୍ୟାଦି ସବୁ ମିଳିଥାଏ, ପ୍ରାୟ ମିଳିଯାଇଥାଏ।
ଆଛା ବନ୍ଧୁ ମୁଁ ଶୁଣିଥିଲି ପଣା ପିଇବା ମାତ୍ରକେ ସେଥିରେ ଏକ ହଁ ଭାଙ୍ଗ ସେବନ ହୁଏ ଯାହାକି ମହାପ୍ରଭୁ ଯା ଯାହାକି ପ୍ରଭୁ ଭୋଳାଶଙ୍କର ସେବନ କରନ୍ତି। ଏହାକୁ ସେବନ କରିବା ଦ୍ଵାରା କିଛି ବ୍ୟକ୍ତି ମାନେ ବା କିଛି ବଏ ଜ୍ୟେଷ୍ଠ ଲୋକମାନେ ଏ ପଣା ପିଇବା ଦ୍ଵାରା ବା ଯୁଉ ଭାଙ୍ଗ ଖାଇବା ଦ୍ଵାରା ତାଙ୍କ ଦେହ କଣ ହେଇଯାଏ।। ଯେପରିକି ମୁଣ୍ଡ ବୁଲାଏ ଏଁ ନିଦ୍ରା ଲାଗେ ସେଇପରି ଭାଙ୍ଗ ଟା କଣ ଭଲ ଜିନିଷ ବନ୍ଧୁ? ନା ବ ଭଲ ଜିନିଷ ନୁହେଁ?
ଦେଖନ୍ତୁ ଭାଙ୍ଗ ତ ଆପଣ ଜାଣିଥିବେ ଆଜିକାଲି ହଁ ସେ ଭାଙ୍ଗ ଯୋଉ ଗଛରୁ ପ୍ରସ୍ତୁତ ହଉଛି ହେଲା ସେ ଗଛକୁ ଆଜିିକାଲି କେ ରଖି ଲଗେଇବା କି ଲଗେଇକି ଲଗେଇବା ହୁଁ ମାନେ କଣ କହିଲେ ଲଗେଇବା ଆଇନ ଅନୁଯାୟୀ ଅପରାଧ ଦଣ୍ଡନୀୟ ଅଟେ। ଆପଣ ଯଦି ସେ ଚାଷ କରନ୍ତି ତାହେଲେ ସେ ଆପଣଙ୍କୁ ଆଇନ ଅନୁଯାୟୀ ଦଣ୍ଡ ମିଳିବ। ତେଣୁ ଆଜିକାଲି ମଧ୍ୟ ବିଭିନ୍ନ ପ୍ରକାର ଔଷଧ ମିଳୁଛି ଆପଣ ଜାଣି ଥିବେ ସେ ସେ ଗଛକୁ ସିନା ଆମେ ଅଟକେଇ ପାରିବା ନାଇଁ ଅଟକେଇଦବା କିନ୍ତୁ ମେଡିସିନ ବାଲା ମେଡିସିନ ଯୋଉ ମାନେ ମାନେ ଔଷଧ ଯୋଉ ମାନେ ତିଆରି କରିୁଛନ୍ତି, ତାଙ୍କୁ କଣ ଆମେ ଅଟକେଇ ପାରିବା କି? ସେଥିରେ ଆଜି ଆଜି ବିଭିନ୍ନ ପ୍ରକାର ନିଶା ଜାତୀୟ ଔଷଧ ମଧ୍ୟ ମିଳୁଛି। ଯାହା ଭାଙ୍ଗ ପଣାରେ ସର୍ବତରେ ପଡି ଲୋକଙ୍କୁ ଦିଆଯାଉଛି ଯାହା ଫଳରେ ସେମାନେ ନିଶାଗ୍ରସ୍ତ ମଧ୍ୟ ହଉଛନ୍ତି।
ଆଚ୍ଛା ବନ୍ଧୁ ସେଇପରି ଭାବରେ ଆମ ଗ୍ରାମରେ ବା ଆମ ଅଞ୍ଚଳରେ ଯେପରି ବହୁତ ଲୋକ ଦେଖାଯାଆନ୍ତି, ଯେପରି କିି ଭାଙ୍ଗ ଏବଂ ଭାଙ୍ଗ ନିଶା ଦ୍ରବ୍ୟ ସେବନ କରନ୍ତି ଏବଂ ଏହା ଦ୍ଵାରା ଅ ମୃତ୍ୟୁର ବହୁତ ଶିକାର ହେଇଛନ୍ତି। ଏବେ ଛୋଟ ଛୋଟ ଛୁଆ ଯେପରିକି ଗ୍ରୀଷ୍ମ ଋତୁ ଆସିଲେ ଭାଙ୍ଗ ବା ସରବତ ପିଇବାକୁ ଯାଇ କିଛିଟା ମଜା ନେବା ପାଇଁ ଯେମିତିକିି ଭାଙ୍ଗ ଯେମିତି କିି ଉ ସେଇ ସରବତରେ କିଛି ନିଶା ଦ୍ରବ୍ୟ ମିଶେଇ ସେବନ କରନ୍ତି। ଯାହାଦ୍ୱାରାଙ୍କୁ ତାଙ୍କୁ ଅତ୍ୟନ୍ତ ଖୁସି ମିଳେ। ଶେଷରେ ଜାଣି ଶେଷରେ ଦେଖିବାକୁ ଗଲେ ସେଇ ଖୁସିଟିକ ତାଙ୍କ ଜୀବନର ଆଁ ଶେଷ ଜୀବନର, ଶେଷ ସମୟ। ହଁ ହଁ ସମୟରୁ ଉଁ କିଛିଟା ପଳାଏ। ଯେପରିକି ତାଙ୍କ ବୟସରୁ କିଛି ଉଁ କିଛି ସମୟ ବା କିଛି ଘଣ୍ଟା ଚାଲିଯାଏ ସିଏ ଜାଣିପାରନ୍ତିନି। କାରଣ ନିଶା ଦ୍ରବ୍ୟ ଦେହ ପ୍ରତି ଭଲ ନୁହେଁ ବନ୍ଧୁ। ସେହିପରି ଯେତେ ଜଲଦି ଆମ ସମାଜରେ ବା ଆମ ଅଞ୍ଚଳରେ ଏଁ ବୁଝିଯିବେ ସେତେ ଆମ ପାଇଁ ଭଲ।
ଦେଖନ୍ତୁ ଆପଣ କହିବା କଥା ମୁଁ ବୁଝିପାରୁଛି, ହେଲେ ଦେଖନ୍ତୁ ଆଜିକାଲି ନିଶାସଣ ଯିଏ ବି ସେବନ କରୁଛନ୍ତି ତାଙ୍କୁ ମାନେ ତାଙ୍କ କହିବା କଥା ଆଜି ତ ମରିଯିବୁନି କାଲି ମରିଯିବା, ଆଜି ତ କାଲି ମରିଥାନ୍ତୁ କାଲି ମରିଯିବୁ ହେଲା। କିନ୍ତୁ ଏଇଟା ଦେଖନ୍ତୁ କିଛି ବହୁତ ସମୟ ପରେ ମରିବୁ ଅ ମାନେ ବୃଦ୍ଧ ସମୟ ଆଇଲା ବେଳେ କିଛି ରୋଗଫୋଗ ହବ। ଏମିତି କର୍କଟ ରୋଗ ଏମିତି କିଛି ଶିକାର ହେବେ କିନ୍ତୁ ଦେଖନ୍ତୁ। ନିଶା ଦ୍ରବ୍ୟ ଯୋଉମାନେ ବି ସେବନ କରୁଛନ୍ତି ସେମାନଙ୍କ ତ ଆପଣ ଯେମିତି ଆ ନିଶା ଦ୍ରବ୍ୟ ନେଇ ସେବନ କରି ଗାଡି ଚଳାଉଥିବେ ଦେଖନ୍ତୁ। ଗାଡି ଚଳଉଥିବେ କିନ୍ତୁ ଆଗରେ ଏକ ବଡ ଗାଡି ଯେତେବେଳେ ବି ଆସୁଛି ଲୋକ ଦୁର୍ଘଟଣାର ଶି ଶିକାର ମଧ୍ୟ ହୋଇ ନିଶା ଫଳରେ ପ୍ରାଣ ତ୍ୟାଗ କରୁଛନ୍ତି। ଆପଣ ଏମତି ବହୁତ ଅ ଶୁଣିଥିବେ ବହୁତ କଥା ଶୁଣିଥିବେ।
ସେଇପରି ଭାବରେ ତ ମୋର ଏଇ ସରବତ ବା ପଣା ବିଷୟରେ କହିବାକୁ ଯାଇଁ ଏଇଆ ମୁଁ କହିବାକୁ ଚାହୁଁଛି ଯେ ଏହ ଏହୀ ଜିନିଷ ଗୁଡିକ ଭଲ ନା ଖରାପ। ସେଥିପାଇଁ ବନ୍ଧୁ ମୁଁ ଆପଣଙ୍କୁ ପଚାରୁଥିଲି।
ଦେଖନ୍ତୁ ବନ୍ଧୁ ଆପଣ ଯଦି ସାଧାରଣ ଭାବେ ଦବ ବେଲ ଦହି କିଛି ଫଳମୂଳ ଫଳ ଇତ୍ୟାଦି ବ୍ୟବହାର କରି ଯଦି ପଣା ପ୍ରସ୍ତୁତ କରନ୍ତି ତା ଦେହେଲେ ଆପଣଙ୍କ ଦେହ ପାଇଁ ବହୁତ ଭଲ। ଯଦି ଆପଣ ତା ଦେହରେ ନିଶା ଦ୍ରବ୍ୟ ପ ପକାଇ ସେବନ କରୁଛନ୍ତି ତାହା ଏକ ଅନୁଚିତ କଥା।
ଆଚ୍ଛା ବନ୍ଧୁ ଆପଣଙ୍କ ଠାରୁ ଏଇ ଓପଦେସ ଟି ପାଇଁ ମୁଁ ବହୁତ ଖୁସି ଅନୁଭବ କରୁଚି ତେଣୁକରି ବନ୍ଧୁ ମୁଁ ଏବେ ମଧ୍ୟାହ୍ନ ଭୋଜନ କରିବାକୁ ଯିବି ବନ୍ଧୁ ମୁଁ ଆସିକି ଆପଣଙ୍କୁ ଫୋନ କରିବି।
ଆଜ୍ଞା ବନ୍ଧୁ। ରହୁଛି ନମସ୍କାର।
ନମସ୍କାର।